ହ୍ୟାଲୋ।
ଆଜ୍ଞା। କୁହନ୍ତୁ।
ହଁ ସେଠୁ ମୋର କଥା ଥିଲା
ହଁ ଆମେ ଯୋଉ ମାଳତୀ ପାଟପୁର ବିଷୟରେ ଗୋଟେ ଚାଲିଥିଲା ସେଇଟା ଅଧା ରହି ଯାଇଥିଲା। ଥିଲା।
ତ ସେଇ ସମୟରେ ଯେତେବେଳେ ଆମେ ରାକ୍ଷୀ ବାନ୍ଧିଥିଲେ ତ ମହାରାଜା ତାହା ଯେତେବେଳେ ଜାଣିଲେ କି ମା ମାଳତୀ ହଉଛି ତାଙ୍କର ଭାଇ ଭଉଣୀ ତାପରେ ତା ନାଁ ଅନୁ ସାରେ ସେ ଗାଁ ର ନାଁ ମାଳତୀ ପାଟପୁରୀ ବୋଲି ରଖାଗଲା। ଆ ପ୍ରତିବର୍ଷ ସ ଆଜି ବି ସେଇ ଗାଁରୁ ମାଳତୀ ଘରୁ ରାକ୍ଷୀ ଆସେ, ଜଗନ୍ନାଥ ମହାପ୍ରଭୁ ପିନ୍ଧନ୍ତି। ଇଏ ହଉଛନ୍ତି ମୋ ବଡ଼ ଠାକୁରା। ଓଡ଼ିଆ ଘରର ଠାକୁର। ଆହୁରି ଏମିତି ବହୁତ ଅନୁ ଭୂତି ତିଲୋକଙ୍କ ଜୀବନରେ ଘଟିଛି ବହୁତ କିଛି ହେଇଛି ଜଣେ ଥିଲେ ପୂର୍ବତନ ପ୍ରଶାସକ ପୁରୀ ମନ୍ଦିର ଶ୍ରୀମନ୍ଦିର ପୁରୀ ତାଙ୍କ ନା ଥିଲା ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର।
ହୁଁ ହୁଁ।
ନା ଶୁଣିଥିବେ ବୋଧିବେ ସେଦି ଆପଣ ଜାଣି ଥିବେ ତ ସେ ଯେତେ ବେଳେ ତାଙ୍କ ମୋଜିବନ କାଳ ଭିତରେ ସେଥେ ରେ ଯେତେ ବେଳେ ପ୍ରନଦରେ ପ୍ରସେ ସନର ପ୍ରଶା ସକ ହିସାବରେ କାର୍ଯ୍ୟ ଆଳାପ ଥିଲେ ତ ସେଇ ସମୟରେ କଣ ହେଇ ଥିଲା ନାଆଁ ମନ୍ଦିର ପହୁଡ଼ ପୂର୍ବରୁ
ହୁଁ।
ଭିତର ଶୋଧ କରାଯାଏ ଶୋଧ ମାନେ ଭିତର ମାନେ ମନ୍ଦିର ଭିତରେ କେହି ଲୋକ ଅଛନ୍ତି କି ନାହିଁ ଦେଖାଯାଏ ଯଦି କିଏ ଲୋକ ଥିବେ ତାହେଲେ ସେଟାକୁ ବାହାର କରି ଦିଆଯାଏ। ମନ୍ଦିର ପହୁଡ ହବ ବୋଲି କୋଉଠିଏ? ତୁମେ ସବୁଆଡେ ସେ ବୁଲିନଚି ତାଙ୍କର ଯେହତୁ ଦାୟିତ୍ୱ ଅଧିକାରୀ ହବାର ଥିଲା ନା ସେ ତାଙ୍କ କର୍ତ୍ତବ୍ୟ ସେ ବୁଲି ବୁଲି ଦେଖିବେ। ତ ଏମିତି ବୁଲି ବୁଲି କି ସେ ଯାଇ ଛନ୍ତି କୋଉଠି ନା ନିଳା ନିଳାଚଳ କୋଉ ବନ? ଯେଉଠି ପୁରୀ ମନ୍ଦ୍ରିରତ ଭି ଏବେ ଯୋଉ ଭୁପବନ ଥିଲା ସେ ନୀଳାଚଳ ଉପ କନକୁ ଯାଇଛନ୍ତି। ତ ସେତ୍ ସେତେବେଳେ କଣ ହେଇଛି ନା ଦେଖିଲେ ଗୋଟେ ସ୍ତ୍ରୀ ଲୋକଟି
ହୁଁ।
ଅ ଆମର ଗୋଟେ ଧଳା ଲୁଗା ପିନ୍ଧିକି ବସି ସ୍ଥିଛି ତ ଇଏ ଦେଖିଲେ ନୀଳାଚଳକୁ ଉପବର୍ଣ୍ଣ ମାନେ ଆମର ପୁରୀ ମନ୍ଦିର ଦେଖିଥିବ ଯୋଉଠି ନିର୍ମାଲ୍ୟ ଖଳା ଅଛି ନିର୍ମାଲ୍ଯ ସୁଖାୟେ ସେଇ ପଟରେ ତା ଭିତରେ ନି ପଣସ ଫୁଲ ଗଛକୁ ଲାଗିଛି ସେ ବସିଛି ସେଇଠୁ ସେ ପଚାରିଲା କିଏ ସେଠି? କିଏ ସେଠି ନା ବାବୁ ଆସିଲେ ଆଉ ସେ ତାର ଓରିଜିନାଲ ମାନେ ଠିକ ନାଁ କହିଲେନି ଛଦ୍ମ ନାମ ଗୋଟେ କହିଲେ ଯେ ତା ନାଁ ଫୁଲ ବୋଲି କି ତ ତାକୁ ମନା କରିଥିଲେ ସେ ତା ନାଁ ପ୍ରକାଶ କରିବା ପାଇଁ କି? ସିଏ ଯିଏ ସ୍ତ୍ରୀ ଲୋକ ଥିଲା ସିଏ କଣ ହେଇଥିଲା ନା କିଛି ବର୍ଷ ପୂର୍ବରୁ ପୁରୀ ମନ୍ଦିରରେ ଫୁଲ ସେବା କରୁଥିଲା ଫୁଲ ଗୁନ୍ଥୂଗୁନ୍ଥି କାର୍ଯ୍ୟ କରୁଥିଲା। ସେ କଣ ନା ସେ ଫୁଲ ଯାହାକୁ ବିବାହ କରି ଥିଲା କିଛି କାରଣବଶତଃ ସେ ସ୍ଵାମୀର ମୃତ୍ୟୁ ଘଟିଥିଲା। କମ ବୟସରେ ତା ଶାଶୁ ଘର ଲୋକ ତାକୁ ବହୁତ ନିର୍ଯାତନା ଦଉଥିଲେ। ଯାହା ଫଳରେ କି ସିଏ ଆସିଥିଲା ଚଳନ୍ତା ଗାଡ଼ି ସମ୍ମୁଖକୁ ଦୁର୍ଘଟଣା ମାନେ ଆତ୍ମହତ୍ୟା କରିବା ପାଇଁକି ସେଇ ସମୟରେ ତା ଭାଇ ଯାଇକି ପହଞ୍ଚିଛି ପାଖରେ। ତାକୁ ସେ ଉଦ୍ଧାର କରିଛି। ତାକୁ ଆଣିକି କି ରଖିଛି ତା ପାଖରେ ତା ଭାଇ ରହୁଥିଲେ ପୁରୀ ମନ୍ଦିର ପାଖରେ ପୁରୀ ମନ୍ଦିର ସହର ଭିତରେ ପାଖରେ ମନ୍ଦିର ପାଖରେ ଯଉ ଗୋଟେ ଜାଗାରେ ଭଡା ନେଇ ରହୁଥିଲେ। ତା ଭାଇ ଗୋଟେ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ଥିଲେ। ଇଏ ଯେହେତୁ ଏକୁଟିଆ ଲୋକ ଭାଇ ଥିବା ଅବସ୍ଥାରେ ତା ଭାଉଜ ଯିଏ ତାକୁ ବହୁତ ଭଲ ଭାବରେ ସ୍ନେହ ତା ଘରେ ଖାଇବା ପିଇବାକୁ ଦିଏ। ନିଜର ନଣନ୍ଦ ଭଳିଆ ଭାବେ କିନ୍ତୁ ଯେତେବେଳେ ଉଁ ତା ଭାଇ ପଳେଇଯାଏ କାମକୁ ଇଏ କଣ କରନ୍ତି ତାକୁ ବହୁ ଯାତନା ନିର୍ଯାତନା ଦିଏ ଖାଇବାକୁ ଦିଏ ନା କାମ କରାଏ ଏମିତି କରେ ତ ଆକୁ ଯେତେବେଳେ ଭଲ ନ ଲାଗେ ଇଏ କଣ କରେ ନା ପଳେଇ ଆସେ। ସେ ପୁରୀ ମନ୍ଦିର ଆସିକି ବାସ୍ ଏ ଜଗନ୍ନାଥ ଫୁଲ ଗୁନ୍ଥେ ଇଏ କରେ ତ କିଛି ଦିନ ହେଲା ଆଗରୁ ସବୁବେଳେ କଣ କରନ୍ତି ନା ଖାଇବା ରାତିରେ ରଖି ଦେଇକି ଆସିଥାନ୍ତି ଘୋଡେଇକି। ତାପରେ ଯାଇ ଖାଏ ଖାଇ ପି ହୁଏ ତାପରେ କିଛି ଦିନ ଗଲା ପରେ ଦେଖିଲେ ଯେ ଖାଇବା ଥୁଆ ହେଉନି ଖାଲି ତାଟିଆ କଂସା ଥୁଆ ହେଉଛି ତ।
କିଏ ଭାଉଜ ତାର ଦଉଛନ୍ତି ସେମିତି
ଭାଉଜ ତାହେନେ ଖାଲି ଥାଟିଆ କଥା ଥୋଉଛନ୍ତି। ଖାଦ୍ୟ କିଛି ନାହିଁ। ତ ଇଏ ସେଠୁ ଦେଖ ଛାଡ କଣ? କହିବି ଭାଗ୍ୟ ତମର ହଟା କପାଳ ମୁଁ କାକୁ କହିବି କାହାକୁ ଶୁଣିବ କି? ସେଇ ସମୟରେ ସିଏ କଣ କରେ ନା ଭଗବାନଙ୍କୁ ଚାହିଁକି ପାଣି ମୁଣ୍ଡେ ପିଇ ଦେଇକି ଶୋଇପଡ଼େ ସେତେବେଳେ ଭଗବାନ ଇଏ କରିଛନ୍ତି ତାଙ୍କୁ ମଝିରେ ଦିଆ ହେଲା କମଳ ବଣ୍ଟା ହେଲା ମନ୍ଦିର ତରଫରୁ ସେ କମଳକୁ ବି ତା ଭାଉଜ ନେଇଗଲେ।
ହୁଁ।
ଏମିତି କରେ ଯୋଉ ଦିନ ମନ୍ଦିରରେ ଅବଢା ମହାପ୍ରସାଦ ଦିଅନ୍ତି ସେ ଖାଇ ପିଇକି ଯାଏ ନହେଲେ ନାହିଁ ସେ ନର୍ମାଲି ପାଣି ପିଇକି ଶୋଇପଡେ। ଭୋକପାସରେ ତ କିଛି ଦିନ ହେଲା ମହାପ୍ରଭୁ ମାନେ ଉଁ ଙ୍କ ପାଇଁ ଫୁଲ ଗୁନ୍ଥୁ ଗୁନ୍ଥୁ ସେ ଛୁଞ୍ଚିରେ ତା ହାତରେ ଫୁଟିଗଲା ରକ୍ତ ବୋହିଲା ବହୁ ଜରେ ଭାତ କଷ୍ଟ ହେଲା କାନ୍ଦିକି ଘରକୁ ଗଲା। ସେଦିନ ରାତିରେ ସେ ସ୍ବପ୍ନ ଦେଖୁଛି ଯେ ଗୋଟେ ହାତ ଆସିକି ତା ହାତରେ ହାତ ବୁଲଉଛି ଆ ନିଦରୁ ଉଠି ଦେଖିଲା ବେଳକୁ ତା ହାତରେ କିଛି କ୍ଷେତ ବି ନାହିଁ। ଏଟ ହଉ ସ ସତ୍ୟ ସମ୍ପୂର୍ଣ ସତ। ଘଟଣା ଏରା। ଯଟାକ କି ଜୀବନ ଘ ତାହା କିଛି ଦିନ ପରେ ସିଏ ଯାଏ ଯାଇ ଦେଖିଲା ବେଳକୁ ଖାଦ୍ୟ ଯୋଉ ଘୋଡେଇକି ଥୋଇଛି ତା ଭାଉଜ ତା ଭିତରୁ ଅବଢାର ବାସ୍ନା ଆସୁଛି। ଏ ଭାବିଲା ବୋଧେ କିଏ ଅଭଡ଼ା ଆଣି ଦେଇଛନ୍ତି। ପୁରୀ ମୁଲକ ଆଉ ତ ମୋ ପାଇଁ ରଖିଛନ୍ତି ମୁଁ ଖାଇକି ସେ ଖାଇ ଶୋଇ ପଇଲା।
ହୁଁ।
ତାପରେ ତାପର ଦିନ ତା ଭାଉଜ ଦେଖିଲା କି ସବୁଦିନ ଖାଇକି କଣ ଶୋଉଛି? ଦିନ ନୁଚୁଚୁ ଦେଖା ଦେଖିଲା। ଏଥିରେ ଅଭଢା ଆସିକିି କିଏ ରଖି ଦେଇଯାଉଛି। ଏ ଖାଇ ଦଉଛି ଶୋଇ ପଡୁଛି। ତାପରେ ସିଏ ଯେତେବେଳେ ଗଲା ଉ ତା ପରଦିନ ସେମିତି ସନ୍ଧ୍ୟାବେଳେ ଖାଲି ତାଟିଆ କଂସା ସହ ଥୋଇଛି ଘୋଡେଇକି ଯେତେବେଳେ କି ସମୟ ପରେ ଖୋଲିଲା ଅଭଢା ବାହାରିଲା ତ ସେ ଅଭଢାକୁ ସେ ନିଜେ ଖାଇଦେଲା ତା ପାଇଁ ସେମିତି ଖାଲି ଇ କଲା ତ ସେଇ ସମୟରେ ମହାପ୍ରଭୁ ବଳଭଦ୍ର ଯିଏକି ମାନେ ଅଣା ମଣି ଫଣାକାର ଯେଉଁ କହନ୍ତି ଆମର ଶିବଙ୍କ ସ୍ୱରୂପ ବୋଲି କହନ୍ତି ବଳଭଦ୍ରଙ୍କୁ ତ ସିଏ ହଉ କେମିତି ବହୁତ ରାଗି ଦେଖିଲେ ଯେତେଳେ ଯେ ବହୁ ହଇରାଣ କରୁଛନ୍ତି ସେ ଯେତେବେଳେ ସେ ଖାଇବା ଥାଳି ଦି ତିନି ଥର ଖାଇ ଦେଇଛି। ତାପରେ ଯେତେବେଳେ ପଚାରି ଛନ୍ତି ଶୋଇଛି ମହାପ୍ରଭୁ ନିଜେ ଯାଇଛନ୍ତି ତା ଭିତରେ ପସୁଛନ୍ତି ଆଉ କୁଣ୍ଡ ତକ ଟେକି ଦେଇଛି ଉଠିଲେ ଫଙ୍କି ହେଇକି ଆଉ ସର୍ପ ରୂପରେ ଆଉ। ତାକୁ ସେ ସର୍ପ କହୁଛି ପୁରା ତା ବିଶାଳକାର ସର୍ପ ହେଇକି ତା ଶରୀର ଗୁଡ଼ି ଗୋଡ଼େଇ ଦେଲେ ସେ ସ୍ତ୍ରୀ ଲୋକର କହିଲା ତୁ ମୋ ଛୁଆକୁ ମୁଁ ଖାଇବାକୁ ଦଉଚି ତା ଖାଇବା ତୁ ଖାଉଛୁ ତୁ ତାକୁ ହଇରାଣ କରୁଛୁ ତୋର ଏଡ଼େ ସାହସ ତୋତେ ମାରିଦେବି ଆଜି ତାପରେ କ୍ଷମା ମାଗିଥିଲା। ତାପରେ ମାଳ ସେ ଫୁଲ ଯାଇ ପହଞ୍ଚିଲା ପହଞ୍ଚିଲା ପରେ ତାକୁ ଭଗବାନ ତାକୁ ତେ ସେପାରେ ପ୍ରସନ୍ନ ହେଇଥିଲେ ଯେ ତାକୁ ଦର୍ଶନ ବି ଦେଇଥିଲେ ତାକୁ ପଚାରଥିଲେ ଯେ ଫୁଲ ତୋ ହାତର କରପଲଭ ମତେ ଭାରି ଭଲ ଲାଗେ। ତୁ ହାତର ଅଧର୍ମାଳ ତ ହ ଭଲ ଲାଗେ କଣ ଆଗୁଛି ମଗେ? ନା ମହାପ୍ରଭୁ ଯଦି ମାଗୁଛନ୍ତି ମତେ ଏଇ ବାର ଦିଅନ୍ତୁ ମଲା ପରେ ବି ମୁଁ ଆପଣଙ୍କ ସେବା ଯେମିତି କରିପାରିବି ଆପଣଙ୍କ ଧାମରେ ମୁଁ ରହିପାରିବି। ମହାପ୍ରଭୁ ତାକୁ ନିଜେ ବର ଦେଇଥିଲେ। ଯେ ତୁ ଏଇଠି ରହିବୁ ମୋରି ପାଖରେ ଆଜି ବି ପୁରୀ ମନ୍ଦିର ଶ୍ରୀମନ୍ଦିର ଉପବନ ଭିତରେ କୋଇଲି ବଖଣ୍ଡ ଭିତରେ ଫୁଲ ବୁଲ ଘୁରି ବୁଲେ। ବହୁତ ମାନେ ଅଛନ୍ତି ସେ ଜଣେ ଅଶରୀର ଆତ୍ମା କିନ୍ତୁ ତାପରେ ବି ସେ ମନ୍ଦିର ଭିତରେ ଅଛି। ସେ ଏତିକି ଦିବ୍ୟ ଆତ୍ମା ମହାପ୍ରଭୁ ତା ପା ତା ପାଖରେ ରଖିଛନ୍ତି। କୈବଲ୍ୟ କଣିକା ପାଇଁ ପଡି ରହିଛି। ମୁୋକ୍ଷ୍ୟ ପ୍ରାପ୍ତି କରିଛି। ଆଠ ଆଠ ର ଆଉ ଅଧିକ କଣ ଦରକାର ଜୀବନ ରେ ଯଦି ଏତିକି ଜିନିଷ ଯିବ ଜୀବନରେ ମିଳି ଯାଉଅଛି ତ ବହୁତ୍
ସ୍ଵୟଂ ମହାପ୍ରଭୁ ତାଙ୍କୁ ପାଖରେ ରଖିିନେଲେ ତାଙ୍କର ଭକ୍ତି ଭାବରେ।
ନିଶ୍ଚୟ ଭାବ ଭାବୁଥିବ ଏଇ ଜିନିଷ ଅ ଅ ଗପ ଭଳିଆ ଲାଗୁ
ହଁ ଗଳ୍ପ ଭଳିଆ ଲାଗୁଛି କିନ୍ତୁ ସତ ଘଟଣା।
ହଁ ତ ମୁଁ ବି ଯେତେବେଳେ ଯାଏ ପୁରୀ ମନ୍ଦିର ମୁଁ ଦେଖେ ଯେ କି ସେ ଜଗନ୍ନାଥ ପୂ
ମୁଁ କିନ୍ତୁ ଦେଖିନି ସେଇ ଯୋଉ ଫୁଲର ଯୋଉ ଏଇଟା ଯୋଉ
ଉପବନ ଉପ ଉପବନ ଆଛା ନା ତା ଭିତରେ ବହୁତ ବହୁତ ଜିନିଷ ଲାଗିଛି ପଦ୍ମ କୁଣ୍ଡ ଭିତରେ ପଦ୍ମ ଫୁଲ ଫୁ ଟିି୍ଛି ବ୍ରହ୍ମ
ନା ମୁଁ ଖାଲି ଦେଖିଛି ତୁଳସୀ ଗଛ ଯୋଉଠି ଲାଗିଛି ତୁଳସୀ ବଗିଚା ଯୋଉଠି ହେଇଛି ସେଇ ସବୁ ଜାଗାକୁୁ ଯାଇଛି ଏଇଟା ଯୋଉ ନୂଆ ଜିନିଷ ଟା ଜାଣିଲି। ଶୁଣିଛି ଟିକେ ଟିକେ ମାନେ ଏଇଟା ଅଛି ମାନେ ଯୋଉ ଫୁଲ ବୋଲି ଏଇଟା ଏଇଟା ମୁଁ ଟିକେ ଜାଣିଥିଲି ସମ୍ପୂର୍ଣ୍ଣ ତ ଜାଣିିନ ଥିଲ କିନ୍ତୁ ପୁରା ଜାଣିନଥିଲି କିନ୍ତୁ ଏଇଟା କୋଉଠି ଅଛି ବି ମୁଁ ଦେଖିନି। ପୁରୀରେ ଏମିତି କିଛି ବହୁତ ଜିନିଷ ଅଛି ଯୋଉଟା କି ସବୁ ଜିନିଷ ମୁଁ ଦେଖିବା ତ ସମ୍ଭବ ନୁହେଁ କାହିଁକି ନା ଆମେ ତ ଏତେ ବ୍ୟସ୍ତ ଜୀବନରେ ରହୁଛୁ ଯେତେବେଳେ ବି ଘର ଲୋକଙ୍କ ସହିତ ଯାଉଛୁ ଜାଗାକୁ ଦେଖି ଦଉଛୁ ସମୟ ମିଳିଲେ ଏମିତି ପୁରୀର କିଛି ପାଖ ପାଖ ସ୍ଥାନ ମାନେ ଦେଖି ଦଉଛୁ। ବହୁତ କିଛି ଜାଗା ଆମକୁ ଅଜ୍ଞ‌ା ତ ଅଛି ଆମେ ଦେଖିନୁ। ତ ଯୋଉଟା କହିଲେ ଓ ତ ମୁଁ କେବେ ଯାଏ ତ ନିଶ୍ଚିତ ସେଇଟା ଦେଖିବି। ଶୁଣିକି ବହୁତ ଭଲ ଲାଗିଲା। ଭଲ ଅନୁଭୂତି ବି ଗୋଟେ ରହୁଛି ମାନେ ଜୀବନ ଶୈଳୀରେ କିଛି କିଛି ଜିନିଷ ନୂଆ ନୂଆ ଶିଖୁଛି ତ ମତେ ସେଇ ସବୁ ଜିନିଷ ଦେଖିବାର ବି ଇଛା ବି ହଉଛି।
ନିଶ୍ଚୟ।
ହଁ। ଆପଣ ମାନେ କୋଉ ଏରିଆରୁ ଆସୁଛନ୍ତି ମାନେ ଘର ଟା କୋଉଠି ଜିଲ୍ଲା
ଆମ ଘର ହଉଛି ସାଲେପୁର ଜାଣିଛନ୍ତି ଓଡିଶା ପ୍ରସିଦ୍ଧ ରସଗୋଲା
ହଁ ହଁ ହଁ।
ହଁ ତଇଠି ବିକଳକ ର ରସଗୋଲା ଯୋଉଠି ଆମ ଘର ସେଇଠି
ହୁଁ ଆପଣ ପୁରୀ କେବେ ଯାଆନ୍ତି?
ପୁରୀ ମହାପ୍ରଭୁ ଯେବେ ଡାକନ୍ତି ସେବେ ଯାଏ।
ହୁଁ।
ମୁଁ ପ୍ରତିଥର ଯିବା ପୂର୍ବରୁ ମହାପଭୁ ମତେ ଡା ଡ କରା ଦିଅନ୍ତି। କିଛି ମାଧ୍ୟମରେ ସେଇଟା ତ ମୁଁ ପ୍ରକାଶ କରିପାରିବିନି ସେଇଟା ଗୋଟେ ଗୁପ୍ତ ଜି ଜିନିିଷ ରହୁଛି। ମୋ ଜୀବନର ତ ଡକରା ଆସେ ସେ ତାପରେ ମୁଁ ଯାଏ।
ନିହାତି ନିହାତି ଭଗବାନର ଭାବ ନଥିଲେ ଭଗବାନ କେବେ କାହାକୁ ଡାକନ୍ତିନି ତ ସେମିତି ଭାବ ଥିଲେ ଭକ୍ତି ବି ଥିଲେ ବି ଭଗବାନ ତାଙ୍କ
ଭାବକୁ ନିକଟ ସହିତ ଅଭାବକୁ ଦୂର
ହୁଁ।
ଜିନିଷ ହେଉଛି ସେଇଟା
ଭଗବାନ ହଉଛନ୍ତି ସବୁବେଳେ ଆମ ସହିତ ଅଛନ୍ତି ଆମେ ବାସ୍ ଅନୁଭବ କରିପାରୁନୁ। ତ ସେଇଟା ମାନେ ଜଣା ପଡୁନି କିନ୍ତୁ କିଛି ଜିନିଷ ଟା ଆପଣଙ୍କଠୁ ଶିଖିଲି ଯେ ମତେ ବି ଲାଗୁଛି କି ହଁ ଜୀବନରେ କିଛି କିଛି ଘଟଣା ଘଟି ଯାଉଛି ଭଗବାନ ଥିଲେ ହିଁ ସେଇଟା ସମ୍ଭବ ହେଇପାରୁଛି ଆମେ ସେଇଥିରୁ ମୁକୁଳି ପାରୁଛୁ କିନ୍ତୁ ସେଇ ଜିନିଷ ଟା ଯେତେବେଳେ ହଉଛି ସେଇ ସମୟରେ ଲାଗୁଛି କି ସବୁ କିଛି ଚାଲିଗଲା ଭଗବାନ ନାହାନ୍ତି। ଭଗବାନ ଆମ କଥା ଶୁଣୁନାହାନ୍ତି ଆଗେ ମୁଁ ଯେତେବେଳେ ଜାଣୁଛି କିଛି କିଛି ଜିନିଷ ନୂଆ ନୂଆ ଶିଖୁଛି ତ ମତେ ଲାଗୁଛି କି ଭଗବାନ ବୋଧଏ ମତେ ମାନେ ଶିଖିବା ସମୟ ଛାଡିଛନ୍ତି ମୁଁ ସେଇ ଜିନିଷ ଟା ଶିଖିକି ଯଦି ଅତିକ୍ରମ କରିଛି ଭଗବାନ ନିଶ୍ଚିତ ମୋ ସହିତ ଅଛନ୍ତି ରହିବେ ରହିଥିବେ ମଧ୍ୟ
ଆଜ୍ଞା।
ହଁ ତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି କିଛି କିଛି ନୂଆ ନୂଆ ଜିନିଷ ଜାଣୁଛି ଆଗକୁ ମଧ୍ୟ ଆମେ ଏଇଟା ଆଗକୁ ଆଉ କିଛି ନୂଆ ନୂଆ ଶିଖିବା ଜାଣିବା। ଆମର ରହିବ।
ନିଶ୍ଚୟ ନିଶ୍ଚୟ ଯଦି ସମୟ ମିଳିଲା ନିଶ୍ଚିତ ଆଲୋଚନା ହବ।
ହୁଁ ଭଗବାନଙ୍କ ବିଷରେ ନୂଆ ନୂଆ ଜିନିଷ ଜାଣିବାକୁ କହୁଛି ମତେ ଖୁସି ଲାଗୁ ହଁ। ଆମେ ଆଗକୁ ଯଦି କଥା ହଉଛୁ ତ ଏମିତି ଭଗବାନଙ୍କ ବିଷୟରେ ନୂଆ ନୂଆ କିଛି ଚାପଟର ଆମକୁ କହିବେ। ଆମେ ଜାଣିବୁ। ହଁ।
ନିଶ୍ଚ।
ଆପଣ ଏବେ ଶୋଇବେ ଖାଇବା ସରିଲାନି
ଣି ଆପଣ ବି।
ହଁ ଆମେ ବି ଶୋଇବୁ ଖାଇସାର
ହଁ ଖାଇବା ତ ଆମର ସରିଗଲାଣି ଏବେ ଆଉ କିଛି କର୍ମ ଅଛି ଦୈନନ୍ଦିନ ଜୀବନ କିଛି କର୍ମ ନିତ୍ୟକ୍ମ ତାକୁ ସମାପନ କରି
ହଁ। ହଁ ପୁଣି ରା
ଆଜଞା ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ଶୁଭ ରାାତି ଜୟ ମାାତାର
ନା